ହଁ ମ୍ୟାଡ଼ାମ ନମସ୍କାର।
ହଁ ମ୍ୟାଡାମ ନମସ୍କାର କ'ଣ କରୁଛନ୍ତି।
ଏଇଠି ବସିଥିଲି ଆଉ ଆପଣ?
ଅହୋ ମୁଁ ଏଇଠି ଖାଉଛି ଆଉ। ଆଜି ଟିକେ ଖାଇ। ବା ମୋର ଲେଟ୍ ହେଇଗଲାଣି ତ ମୋର ଦି ପହର ଖାଇବାଟା ଥାଏ। ଦି ଟାରୁ ଆମର ଖାଇବା କଥା ଗୋଟେ ରୁ ଦିଟା ଭିତରେ ତ ଆଜି ଟିକେ ଲେଟ୍ ହେଇଗଲାଣି।
ଓହୋ।
ତ ଆପଣ ଖାଇସାରିଲେଣି?
ହଁ, ହଁ ମୁଁ କେତେବେଳୁ ଖାଇସାରିଲିଣିି।
ହଁ, ହଁ, ହଁ କଣ ଖାଇଛନ୍ତି।
ମୁଁ ଆଜି ଖାଇଥିଲି ଭାତ, ଡାଲି। ଟିକେ ପୋଇରାଇ ଆଉ ଆମ୍ବ।
ମ୍ୟାଡାମ ମୋର ଗୋଟେ ପ୍ରଶ୍ନ ଆପଣଙ୍କ ପାଇଁକା। ତ ଆଜିକାଲି ବେଶୀ ଚୁଟି ଝଡୁଛି।
ହଁ।
ତ କଣ ପାଇଁ ଆପଣ କହିପାରିବେ କି?
ମୁଁ ତ କହିବି ଆଉ ଚୁଟି ଝଡ଼ିବା ହଉଛି ପାଣି ବି ଦୋଷ ଥାଇପାରେ ଚୁଟି ଝଡ଼େ ଝଡେ। ଆଉ ବହୁତ ଟେନସନ ନେଲେ ବି ଗୋଟେ ଲୋକଟେ ତାର ଚୁଟି ଝଡେ।
ଆଜ୍ଞା ହୁଁ।
ଏଇ ଦିଇଟା ହିଁ ମାନେ ପାଣି ଖରାପ ଯୋଗୁଁ ଚୁଟି ଝଡିଥାଏ ଆଉ ଟେନସନ ନେଲେ ମଧ୍ୟ ଚୁଟି ଝଡି ଥାଏ ଆଉ ଆଜିିକାଲି ତ ଆମେ ଯାହା ଖାଉଛେ ଆଉ ସେରା ତ ସବୁ କେମିକାଲ ଆଉ
ହଁ ହଁ ତାପରେ ମ୍ୟାଡ଼ାମ ଆଉ ଗୋଟେ ଏବେ ଗୋଟେ ମାନେ ବ୍ଲି ଚିଙ୍ଗ ପାଣିରେ ହିଁ ଚୁଟି ଟା ବେଶୀ ଝଡୁଛି ଆଗରୁ ଆମର ମାନେ ପାଣିଟା ଆସୁଥିଲା ମାନେ ଭଲ ପାଣି ଆସୁଥିଲା ମାନେ କଣ କହିଲେ ଆମେ ଯୋଉ କଣ ସେଇଟା ପୋଖରୀ ଆଉ ଆମେ ତ ପୋଖରୀରେ ମୁଁ କେବେ କେବେ ଏଇ କେମିତି ଥରେ ଦି ଥର ଗାଧେଇଛି ମୁଁ ପୋଖରିରେ ବେଶୀ ଗାଧେଇନି ମତେ ଡର ଲାଗେ ପୋ ପୋଖରୀରେ ଗାଧୋଇବାକୁ କାଇ କୁ ତାପରେ ଆମର ଯୋଉ ଝରଣା ନଈ ଏସବୁ ଆମେ ପିଓର ପାଣିରେ ଗାଧଉଥିଲେ ପାଣି ପିଉଥିଲେ।
ହଁ ନଈରେ ଗାଧଉଥିଲେ ତ ଚୁଟି କିଛି ହୁଏନି ତାପରେ ବି ଆଗକାଳ ଲୋକମାନେ ଏଇ ଯଉ ସାମ୍ପୋ ବ୍ୟବହାର କରୁନଥିଲେ।
ଆପଣ ଜାଣିଛନ୍ତି ଆଗରୁ କଣ ବ୍ୟବହାର କରୁଥିଲେ ସେମାନେ?
ଓ ତ ସେମିତି କହିପାରିବିନି କିନ୍ତୁ ଆଗକାଳ ଲୋକ ସା ବ୍ୟବହାର କରୁନଥିଲେ ଏଇ ଯୋଉ ମାଟି ବୋଧେ ଲଗାନ୍ତି ମୁଣ୍ଡରେ ଯେତିକି ଜାଣିଛି ଶୁଣିଛି।
ହୁଁ ହୁଁ ହୁଁ ହଁ କୁହନ୍ତୁ।
କୋଉଗୋଟେ ମାଟି କୋଉ ଗୋଟେ ମାଟି ମଧ୍ୟ ଲଗେଇକି ମୁଁ ସଫା କରିଥାଏ।
ଆଜ୍ଞା। ହୁଁ ହୁଁ ତ ସେଥିପାଇଁ ଆପଣ କେବେ ପୋଖରୀରେ ଗାଧୋଇଛନ୍ତି।
ହଁ ଗାଧେଇଛି।
ଏବେ ତ ଆଉ ଲୋକମାନେ ପୋଖରୀ କିି ରଖୁନାହାନ୍ତି। ପୋଖରୀ ଅସ୍ନା କରୁଛନ୍ତି ତାପରେ ପୋଖରୀ ମାନେ ପୋଖରୀକି ଆଉ କେହି ପଚାରୁ ହିଁ ନାହାନ୍ତି।
ହଁ ପୋଖରୀ କୁ ଅସ୍ନା କରୁଛନ୍ତି।
ତାପରେ କହିବାକୁ ଗଲେ ଆଗ କାଳର ଲୋକ ମାନେ ଧରିନିୟ ଗାଁ ଗହଳି ଯୋଉ ଯୋଉମାନଙ୍କୁ ପାଣି ସୁବିଧା ଏପର୍ଯ୍ୟନ୍ତ ଯାଇପାରୁନି ବହୁତ ଗାଁ ଅଛି ନା ପାଣି ସୁବିଧା ଯାଇପାରୁଛି ନା ଲାଇନ ସୁବିଧା ଯାଇପାରୁଛି। ତ ସେଥିପାଇଁ ସେମାନେ ନିହାତି ନଈ, ପୋଖରୀ ଏଇ ସବୁକୁ କୁହ ଏଇ ସବୁକୁ ଆଶ୍ରା କରୁଛନ୍ତି। ଆଉ ଗାଁ ଲୋକ ମିଶିକି ବି ଗମେଣ୍ଟ ତରଫରୁ ପୋଖରୀଟିଏ ବି ଖୋଳିବାକୁ ବହୁତ ଅନୁରୋଧ କରୁଛନ୍ତି।
ହଁ।
ପୋଖରୀ ପାଖକୁ ପାଣି ସୁବିଧା ଲାଇନ ସୁବିଧା ଅଛି ସେମାନେ ପାଣି ଲାଇନକୁୁ ଠିକ ଭାବରେ ୟୁଜ୍ କରୁନାହାନ୍ତି।
ଅପ ବ୍ୟବହାର କରୁଛନ୍ତି ପାଣିର, ଲାଇନର। ପାଣି ଟୁ ଯୋଉ ହଁ ଯେତିକି ସାରିବା କ ଥା ପାଣି ତା ଠୁ ଅଧିକା ସାରୁଛନ୍ତି ଲୋ ଓ ଆଉ ଯେତିକି ମାନେ ବିଦ୍ୟୁତ ଜାଳିବା କଥା ତା ଠୁ ଅଧିକା ଲୋ ଲୋକ ଯାଳୁଚନ୍ତି। ଏଇଟା ଭ-ବନ୍ଦ ରଖିବା। ହୁଁ।
ଆମର ଗୋଟେ ପାଣି। ଧରିନିଅ ଆମେ ବଟଲ ପାଣି ପିଇବା ଆଉ ବଟଲ୍ ଆମେ ଆମ ନିଜ କଥାରୁ କହୁଚେ। ଆଉ ବଟ ବଟଲ ପାଣି ଆମେ ଢାଳୁଚେ। ବୁଝିପାଇଲେ କି ନାଇଁ ଧରିନିଅ ଆମର ଗୋଟେ ବାସି ପାଣି ଥାଏ। ଲୋକମାନେ ଆଗରୁ ବାସି ପାଣି କି ରଖିକି ପିଅନ୍ତି। ପାଣି ମିଳେନି। ସେ ବାସି ପାଣିକି ରଖିକି ପିଅନ୍ତି କିନ୍ତୁ ଏବେ ଆମେ ମାନେ ପାଣି କିି ଠିକ୍ ଭାବରେ ୟୁଜ୍ କରୁନେ, ଯେତେବେଳେ ଭବିଷ୍ୟତରେ ଆମ ପିଢିମାନଙ୍କ ପାଇଁ ଅସୁବିଧା ହବ। ସେତେବେଳେ ଆମେ ଜାଣିବା ଯେ ପାଣିର ମୂଲ୍ୟ କେତେ? ତ, ଆମେ ବାସ୍ ବାସି ପାଣି କହିକି ସବୁ ପାଣିକି ଢାଳି ଦେଉଚେ। ପୁଣି ଆଉ ନୂଆ ପାଣି ରଖୁଛେ କିମ୍ବା ଗୋଟେ ବଟଲରୁ ଅଧା ପାଣିରେ ହାତ ଧୋଇବା ବଦଳରେ ଆମେ ପୁରା ବଟଲ ପାଣିରେ ହାତ ଧୋଉଚେ। ଅଯଥାରେ ଗାଈ ଗୋରୁ, କୁକୁର ସମସ୍ତଙ୍କ ଉପରକୁ ପାଣି ଫୋପାଡୁଚେ। ବୁଝିପାଇଲେ କି ନାଇଁ? ଆଉ ଯେତିକି ଆମେ ଗାଧେଇବା, ସଫା କରିବା, ସେତିକି ନ କରିକି ଆମେ ଅଧିକ ଅପବ୍ୟବହାର କରୁଛେ। ତା ପେରେ ଆମର ଗୋଟେ ଲାଇନ୍, ଆମେ ଯେତିକି ଜାଳିବା କଥା ତା ଠାରୁ ଅଧିକ ଅଧିକ ଲାଇନ୍ ଜାଳୁଚେ। ଆମର ସେଇ ପାଣି ରୁ ହିଁ ଲାଇନ ଟା ଆସୁଛି। ଯେତେବେଳେ ଆମର ଧିରେ ଧିରେ ପାଣି ସରିଯିବ ତ ଲାଇନ୍ ବି ଆମର ବନ୍ଦ ହେଇଯିବ। ଲୋକମାନେ ଆଗରୁ ଯୋଉ ପରିସ୍ଥିତି ଥିଲେ ଏବେ ବି ସେଇ ପରିସ୍ଥିତି ହେଇଯିବ। ତ ଆମେ ଏଇ କଲରୁ ଆପ-ମାନେ ସମ ସ୍ତିଙ୍କି କି ଅନୁରୋଧ କରୁଚି ଯେ ଯେତିକି ଲାଇନ୍ ୟୁଜ୍ କରିବା ମାନେ ବ୍ୟବହାର କରିବା କଥା, ସେତିକି ଲାଇନ୍ ବ୍ୟବହାର କରନ୍ତୁ। ଯେ ତା ପରେ ଯେତିକି ପାଣି ବ୍ୟବହାର କରିବା କଥା, ସେତିକି ପାଣି ବ୍ୟବହାର କରନ୍ତୁ। ଆମର ସବୁ କିଛି, ସବୁ କିଛି ଆମର ଅସର ମାନେ ସରିଯିବ। ଅସରନ୍ତି ଆମର କିଛି ବି ଜିନିଷ ନାହିଁ ଆମର ଅସରନ୍ତି ହେଇକି ରହିବ। ସବୁ କିଛି ଜିନିଷ ଆମର ଧିରେ ଧିରେ ଧିରେ ଧୀରେ ସରିବା ଉପରେ ବସିଛି। ଆମେ ଯୋଉ ସବୁ ଜିନିଷକୁ ମାନେ ପଇସା ଦେଇକି କିଣେ ନା ଯାହା ବି ହଉ। ଆମେ ଯୋଉ ଜିନିଷକୁୁ ତିଆରି କରୁଛେ କି ପଇସା ଦେଇକି କିଣୁଛେ କି ପ୍ରକୃତିରୁ ହେଇଚି, ଆମେ ସେଇ ଜିନିଷକୁ ଯଦି ଭଲ ଭାବରେ ମାନେ ଠିକ୍ ଭଲ ଭାବରେ ଆମେ ଯଦି ତାକୁ ବ୍ୟବହାର କରିବା, ଆମର କେବେ ବିି ସରିବନି।
ହୁଁ। ତାକୁ କେବେ ବି ଅପବ୍ୟବହାର କରିବା ଠିକ ନୁହଁ। ଆଉ ଯେତିକି ଦରକାର ସେତିକି ବ୍ୟବହାର କରିବା ଉଚିତ୍।
ତାପରେ ଆଜିି କାଲି ଆମେ ସ ମାଟି କୌଣସି ଜାଗାରେ ରଖୁନେ, ସବୁ ଜାଗାକୁ ଆମେ ବାଲି, ସିମେଣ୍ଟ, ଗୋଡି ଏଇ ସବୁକୁ ଦେଇକି ଆମେ ତାକୁ ମାନେ ମାଟି ରଖୁନେ କିନ୍ତୁ ମଣିଷ ବୁଝି ପାରୁନି ଯଦି ଭବିଷ୍ୟତରେ ଆମର ମା ମାଟି ନ ରହିବ, ଆମେ ସିମେଣ୍ଟ କରିଦବୁ ସବୁ ଜାଗାକୁ ତା ହେଲେ ଭବିଷ୍ୟତରେ ଆମେ ବହୁତ ପସ୍ତେଇବା। ମାନେ ଆମର ମାଟି ରହିବା ନିହାତି ଦରକାର। ଆମର ବା ବାଷ୍ପ ହେଇକି ମାନେ ପାଣିରୁ ବାଷ୍ ପ ହେଇକି ଆକାଶକୁ ଗଲେ ମାଟିରେ ପଡୁଛି। ତ ସେଇଟାକୁ ଲୋକ ବୁଝି ପାରୁନାହାନ୍ତି ଯେ ମାଟିରେ ପାଣି ପଡିବା ନିହାତି ଦରକାରେ। ମାଟି ରହିବା ନିହାତି ଦରକାରେ। ତ ସମସ୍ତେ ଆଜିକାଲି ସିମେଣ୍ଟ କରି ଚାଲିଲେଣି ତ ଭବିଷ୍ୟତ କଣ ହବ ଆଉ ତାର ମାନେ ଠିକ ଠିକଣା ନାଇଁ।
ହଁ।
ଆପଣ ନିଜେ କହୁନାହାନ୍ତି ଆପଣଙ୍କୁ ଯଦି ଗୋଟେ ଜାଗା ମାଟି ରହିଥାଏ ଆପଣଙ୍କୁ ଠିକ ଲାଗୁଛି ନାଇଁ ନାଇଁ ଆମେ ସିମେଣ୍ଟ କରିଦବା ଏଇ ଜାଗାଟା।
ନାଇଁ ନାଇଁ ମାଟି ରହିଲେ ହିଁ ଭଲ ନା ଆଉ।
ଆମେ ଯୋଉ ସିମେଣ୍ଟ କରି ଦଉଚେ।
ହଁ।
କୌଣସି ଜାଗା ଆମର ମାଟି ରହୁନି। ଆଗୁରୁ ଗାଁ ମାନଙ୍କରେ ଅଗଣା ଥାଏ ଆପଣ ଶୁଣିଥିବେ ଅଗଣାଟା ଆମର ପୁରା ମାଟି ଥାଏ। ମାଟି ମାନେ ଗୋଡି ମାଟି ଥାଏ ଏମିତି ଟାଇପ୍ ର ଥାଏ ବର୍ଷା ହେଲେ ତାର ଯୋଉ ବାସ୍ନା ଘର ଯାକ ପୁରା ବାସ୍ ନା ଥିଳେଇବ।
ହୁଁ।
ତାପରେ ତାପରେ କଣ କହିଲେ ମାନେ ବରଷ୍
ଆଉ ଲିପାଲିପି ମଧ୍ୟ କରୁଥିଲେ ମାଟିକୁ ଲିପନ୍ତି ମଧ୍ୟ ଗୋବରରେ
ହୁଁ ହୁଁ ଆଉ କାହିଁ ସେ ମାଟି ଘର କା ମାଟି ଘର ନ ହଉ କା ନା ଆଜି କାଲି ତ ଯୁଗ ବଦଳିଲାଣି ତ ଯୁଗ ସହି ତ ତାଳ ଦେଇକି ନିହାତି ଚାଲିବାକୁ ପଡିବ କାହିଁକିନା ଜଣେ ମାଟି ଘର କରିଥିବ ଜଣେ ଛାତ ଘର କରୁଥିବ। ମ ତ ତାକୁ ବି ଇଚ୍ଛା ହବ ଯେ ନାଇଁ ମୁଁ ବି ଛାତ ଘର ଦିନେ ଖୋଜିବି ରହିବି।
ହଁ।
ତ ସେ ସବୁ କଥା ଛାଡନ୍ତୁ। ଆମର ମାନେ ମାଟି ଘର କଥା ଛାଡନ୍ତୁ ଏଇ ମାଟି ରହିବା ନିହାତି ଦରକାରେ। ଆମେ ସେଇଟା ଲୋକ ମାନେ ବୁଝି ପାରୁନେ। ଭବିଷ୍ୟତ ଆଗାମୀ ପିଢି କଣ ହବ ତାର ଠିକ ଠିକଣା ହିଁ ନାହିଁ।
ଏବେଠୁ ଯଦି ଏମିତି ସବୁ ଲୋକମାନେ ସାରିବାକୁ ଲାଗିବେ ତ ଆମ ଯ ଆମ ପିଢ଼ି ପରେ ଯଉ ପିଢ଼ି ଆସିବେ ସେମାନଙ୍କ ପାଇଁ ପୁଣି ତ ସଂ
ହୁଁ ହୁଁ ସେଟା ଆମ ପିଢି କଣ ହବ ସେଇଟା ହିଁ ଠିକ ନାଇଁ। ଆମେ ନିଜେ ଠିକ୍ ବ୍ୟବହାର କଲେ ଆମ ପିଢି ବି ଭଲରେ ରହିବେ।
ହଁ ଆମଠୁ ଦେଖିକି ହିଁ ସେ ସେ ମାନେ ସିଏ ବି ତ ସେ ସେମତି ସେମିତି କରିବେ ଯେମିତି ଆମେ ଆଗରୁ କରୁଥିଲେ ଯେମିତି ଅଳ୍ପ ଅଳ୍ ପ ଆମେ ଯଦି ସାରିବା ସବୁ ଜିନିଷ ତ ସେମାନେ ବି ତ ସେମାନେ ବି ତ ଯାହା ଶିଖିବେ ଜାଣି ବେ ନାଇଁ ସ ଏମାନେ ମାନେ ଅଳ୍ ଅଳ୍ପ ସାରିଶିଲେ ଆମେ ବି ତ ଅଳ୍ପ ଅଳ୍ପ କରିବୁ। ସେମିତି ତାଙ୍କ ପିଢ଼ି ତ ଆମେ ଯଦି କରିଥିବା ତାହେଲେ ସେମାନେ
ତାପରେ ଆଉ ଗୋଟେ କଥା ଛୋଟ ପିଲା ସେମାନେ ଛୋଟ ପିଲାମାନେ କି ଯୋଉମାନେ ପଢା ଲେଖା ଜାଣିନାହାନ୍ତି। ଯୋଉମାନେ ପଢା ଲେଖା ଜାଣିଛନ୍ତି ସେଇମାନେ ମାନେ ଏଇ କଲ ରୁ ଆମେ ସଚେତନା ଦଉଛେ ଯେ ସବୁ ପଢା ଲେଖା ପିଲାମାନେ କି ଲୋକମାନେ ଯିଏ ବି ହୁଅନ୍ତୁ। ସମସ୍ତିଙ୍କି ବୁଝେଇବା ନିହାତି ଜରୁରୀ ଯେ ଆମ ଭବିଷ୍ୟତ ପିଢି ଆମେ ନିଜେ ହିଁ ଗଢିବା। ଆମ ଭବିଷ୍ୟ ଷ୍ୟତ ଆଗକୁ ନଷ୍ଟ ହୋଇଯିବ, ତ ଆମେ ଯଦି ଏବେଠୁ ସଚେତନ ରହିବା ଆମ ଭବିଷ୍ୟତ ନିହାତି ଭଲରେ ରହିବ। ହୁଏ, ଭବିଷ୍ୟତ ବୋଲି ଆମେ ମାନେ ଆମର ପିଲା ଛୁଆ ତାଙ୍ ଙ୍କର ପିଲା ଛୁଆ ତାଙ୍କର ପିଲାଛୁଆ ତାଙ୍କର ପିଲାଛୁଆ ତ ସେଇମାନେ ଯେମିତି ଭଲରେ ରୁହନ୍ତୁ। ଆଉ ସବୁ ଲୋକମାନେ ଯେମିତି ଭଲରେ ରୁହନ୍ତୁ। ସମସ୍ତେ ସୁସ୍ଥ ରୁହନ୍ତୁ। ଆମର ଏତିକି ମାନେ ଅନୁରୋଧ ସମସ୍ତଙ୍କୁ ଯେ ହୁଁ, ଏସବୁ ସମ ଉଁ, ଠିକ୍ ପଢା ଲେଖା ପିଲାମାନେ ସମସ୍ତେ ଏ ସବୁ ବିଷୟରେ ଠିକ୍ ଭଲ ଭାବରେ ଜାଣିପାରିବେ। ସମସ୍ତଙ୍କୁ ବୁଝେଇବା ଷ୍ଟାର୍ଟ ବି କରିପାରିବେ। ହୁଁ, ହୁଁ, ହୁଁ, ଆଜିକାଲି ତ କୌଣସି ଜିନିଷ ଷ ଅସୁବିଧା ନାହିଁ, ସବୁ ଜିନିଷ ସୁବିଧା ଅଛି ଉଁ, ତ ଏଇଭଳିଆ ଉଁ, ମାନେ ଗୋଟେ ବି ସଂସ୍ଥା ବାହାରିଲେ ଭଲ ହଅନ୍ତା ଯେ ଆସିକି ଘରେ ଘରେ ବୁଝେଇ ପାରନ୍ତେ। ନା ନାଇଁ ଏମିତି ବ୍ୟବହାର କରିବ, ସେମିତି ବ୍ୟବହାର କରିବ, ଅଧିକ ପାଣି ବ୍ୟବହାର କ- ସେଥିପାଇଁ ଗର୍ମେଣ୍ଟ ସେ ଥିପାଇଁକା ବିଲ୍ ର ବ୍ୟବସ୍ଥା କରିଦେଇସନ୍ତି। ଯେ ଯେତିକି ତୋମେ ୟୁଜ୍ କରିବ ପାଣି ହଉ ଲାଇନ ହଉ ଯେତିକି ୟୁଜ୍ କରିବ ସେତିକି ର ଟେକ୍ସ ଦବ ମାନେ ପଇସା ଦବା।
ହଁ ଏଇଟା ଠିକ କରଚନ୍ତି ସରକାର ଯାହା କରୁସନ୍ତି ଏଇଟା ଠିକ କରୁସନ୍ତି।
ନା ଲୋକମାନେ ଯଦି ବିଲ୍ ନ ଥାନ୍ତା ମନ ଇଚ୍ଛା ଜାଳିଥାନ୍ତେ। ବିଲ୍ ଦଉଛନ୍ତି ବେଲି ତାଙ୍କ କୋଣ୍ ଣ୍ଟ୍ରୋଲ ଅନୁସାରେ ସେ ଜାଳୁଛନ୍ତି। ପାଣି ଗୋଟେ ଜିନିଷ ବିଲ୍ ଯଦି ନଥାନ୍ତା ତାହେଲେ ତାଙ୍କ ମନ ଇଚ୍ଛା ସିଏ ସାରନ୍ତେ। ବିଲ୍ ଅଛି ବୋଲି ଅବଶ୍ୟ କେତେ ଜାଗାରେ ନାହିଁ। କେତେ ଜାଗାରେ ପାଣି ସୁବିଧା ହିଁ ନାହିଁ। ଆମର କେତେ ଜାଗାରେ ପାଣି ସୁବିଧା ନାହିଁ। ଖରା ଦିନେ ଗୋଟେ ଗୋଟେ କୁହ ନଳ କୂହ ଏସବୁରୁ ପାଣି ବାହାରିବା ବହୁତ କଷ୍ଟ ହେଇଯାଉଛି। ଖରାଦିନ ହିଁ ପାଣି ହିଁ ପାଉନାହାନ୍ତି ଲୋକ। ଗାଁର ଲୋକମାନେ କେତେ ଲୋକମାନଙ୍କ ପାଖକୁ ପାଣି ହି ଯାଉନି ତ ଉଁ, ସକାଙ୍କୁ ଏତି ତି ଅନୁରୋଧ ଯେ ସମସ୍ତଙ୍କ ପାଖକୁ ପାଣି ଯାଉ। ସମସ୍ତେ ଭଲ ରୁହନ୍ତୁ, ସୁସ୍ଥ ରୁହନ୍ତୁ। ଆଉ ସମସ୍ତେ ପାଣି ପାଆନ୍ତୁ।
ହଁ ଆଉ ବହୁତ କମ ବ୍ୟବହାର କରନ୍ତୁ। ଲାଇନ ପାଣି ଏରା ବହୁତ କମ ବ୍ୟବହାର କରିବା ପାଇଁ ଅନୁରୋଧ। ହଉ ମ୍ୟାଡାମ ଆପଣଙ୍କ ସହିତ କଥା ହେଇ ମୋତେ ବହୁତ ଭଲ ଲାଗିଲା। ରହୁଛି ମ୍ୟାଡାମ ନମସ୍କାର ହଁ।